ହ୍ୟାଲୋ।
ହ୍ୟାଲୋ।
ଶୁଭୁଛି ଶୁଭୁଛି। ଆଉ କଣ କରୁଛୁ ?
ମୁଁ ଏଇ ସଞ୍ଜ ହଁ ଶୋଇଥିଲି ଆସିକି ଆଉ। ଟିକେ ବୁଲିକି ଆସିକି ଭଲ ଲାଗିଲାନି। ବୁଲିକି ଆସିକି ସୋଇଲି ଆଉ।
ଓହୋ କୋଉଠି କି ଯାଇଥିଲୁ ବୁଲିବା ପାଇଁ?
ମୁ ଏଇ ଖୁସମା ପାଖକୁ ଏ ବୁଲିବାକୁ ପଳେଇଲି ଟିକେ ମେଳା ବୁ ବୁ ପଡିଛି ସେଇଠି ରଜ ଉତ୍ସବ ପାଇଁ ମେଳା ପଡିଛି ଟିକେ ବୁଲିବାକୁ ଯାଇଥିଲି ଆଉ।
ଓହୋ ମେଳାରେ କଣ କଣ ଖାଇଲୁ ସ
ତୁ କଣ କରଛୁ? ଏହେ କଟଲେଟ ଆଉ ଚାଉମିିନ ଖାଇକି ଆଉ ତୁ କଣ କରୁଛୁ?
ମୁଁ ବାର ମୁଁ ହେଇ ସଂନ୍ଧ୍ୟା ବେଳେ ହେଇ ବସିଥିଲି ଏଇଠି ଖାଇକି ଟିକେ ବସିଥିଲି।
ହଁ। ଆଉ ସକାଳୁ କଣ ଖାଇଛ?
ମୁଁ ସକାଳୁ ଆଜି ଖାଇଥିଲି ରୁଟି, ସନ୍ତୁଳା ଖାଇଥିଲି। ଉଁ ଅମୃତଭଣ୍ଡା ସନ୍ତୁଳା ଆଉ ତାପରେ ଏଇ ଘରେ ସେମତି ଆଉ କିଛି ଘରେ ଏମିତି ଖାଇଥିଲି ଯୋଉ କାଜୁ ବିସ୍କୁଟ ଟିକେ ଖାଇଥିଲି। ଆଉ ତାପରେ ଟିକେ ଯାଇଥିଲି ମାର୍କେଟ। ଟିକେ ଯାଇଥିଲି ମାର୍କେଟ ରୁ ଟିକେ ଆଣିଥିଲି ସବୁ ସଉଦା ପତ୍ର ଆଣିବାକୁ ଯାଇଥିଲି ସବୁ ଉଁ ଯା ସରି ଯାଇଥିଲା ସବ ହୁଁ। ଏଇ ଯାଇଥିଲି ସେ ଉଁ ଏଗାରଟା ବାରଟା ବେଳେ ଯାଇଥିଲି। ଏଗାରଟା ବାରଟା ବେଳେ ଯାଇଥିଲି ସେଠୁ ଆସିଲା ବେଳକୁ ସେଠି ଲଙ୍କା ଚପଟ ଥିଲା ସେ ଯୋଉ ମୁଁ ଗୋଟେ ଏଇଠି ଗୋଟେ ମେଳା ପଡିଥିଲା ସେଇଠି ଲଙ୍କା ଚପ୍ ଖାଇଥିଲି। ଆଉ କଟଲେଟ ହେ ଉଁ ସେଠୁ ଖାଇଥିଲି ଆଉ ତାପରେ ଗଲି ଯାଇକି ଯୋଉ ଆମ ରୁଟ ସୁଟସ ଅଛି ଦୋକାନ ଅଛି ଉଁ ସେଠୁ ସିଙ୍ଗଡା ଆଣିଥିଲୁ ଆଉ ଯୋଉ କଣ ସେଟା ଆମର ବି ବିରିୟାନୀ ଆଣିକି ଖାଇଥିଲି। ଆଉ ଖରା ବେଳେ ଖାଇଥିଲି ଆମ ଘରେ ହେଇଥିଲା ଅଁ ଭାତ, ଡାଲମା ସବୁ ପଡିକି ପଣସ କଠା, ଆଳୁ ସବୁ ପଡିକି ଡାଲମା ହେଇଥିଲା ଆଉ ଅ ତା ସହିତ ଆଳୁ ଚୋଖା ଯୋଉ କଳମ ଶାଗଭଜା ହେଇଥିଲା ଆଉ ହୁଁ ସେତିକି ଖାଇଥିଲି ଆଉ ତାପରେ ପୁଣି ଖାଇସାରିଲା ପରେ ତାପରେ ଆମ୍ବ ଖାଇଥିଲି ଆଉ ସନ୍ଧ୍ୟାବେଳକୁ ଏଇ ବିରିୟାନୀ ଥିଲା ଆଉ ଟିକେ ବିରିୟାନୀ ଖାଇଥିଲି। ଆଉ ତୁ କଣ ଖାଇଥିଲୁ ଦିନରେ ଆଜି?
ନା ତମ ଯୋଉ ତମେ ଯୋଉ ଏତେ ଜିନିଷ ଆଣିଥିଲ ଯୋଉ ସିଙ୍ଗଡା ଭେଜିଟେବୁଲ ଚପ୍ ଆଉ ବିରିୟାନୀ ତାଙ୍କ ସବୁ ଏତେ ଜିନିଷ ସବୁ ଖାଇଲା କିଏ?
ଏତେ ଜିନିଷ ଏଇ ମୁଁ ତ ବେଶୀ ଖାଇପାରେ ନା ମୋ ଦେହ ଖରାପ୍ ଥାଏ, ଆମ ଘରେ ଗୋଟେ ଥିଲା ଗୋଟେ ପିଲା ଗୋଟେ ମୋର ଗୋଟେ ଭାଇ। ସିଏ ତାର କଣ କରେ ନା ସବୁ ଜାଙ୍କ ଯାହାବି ଆମ ଘରେ ଆସେ ସବୁ ଜାଙ୍କ ଅଧିକାଂଶ ଜିନିଷ ସେ ସବୁ ତାର ଖାଇଯାଏ। ଆଉ ସେଇ ଜାଗା କୁୁ ତାର ମାନେ ସେ ତାର ଦଶ ଦଶଟା ଆସିଥିଲା ଥର ଚପ୍ ସେ ଦଶଟାରୁ ଛଅ ସାତଟା ସିଏ ଖାଇବ। ଆଉ ସେଗୁଡା ସିଏ ସବୁ ଯାଙ୍କ ଖାଇଲା। ମୁଁ ଗୋଟେ ତା ଦେହରୁ ଖାଇଥିଲି ଚପ୍ ଆଉ ନା ଯୋଉ ଆମର ସିଙ୍ଗଡ଼ା ଖାଇ ଥିଲି ଆଉ। ଆଉ ଅଧିକାଂଶ ସିଏ ସବୁ ଖାଇଚି।
ତୁ କଣ ଖାଇଥିଲୁ ସକାଳୁ?
ମୁଁ ସକାଳୁ ସକାଳୁ ଉଠିଲି ଫାଷ୍ଟ ଦାନ୍ତ ଫାନ୍ତ ଖସି ନଥିଲି
ହୁଁ।
ଯୋଉ ବୋଉ ପଚାରିଲା ଦାନ୍ତ ଘଷିଚୁ ନା ମୁଁ କହିଲି ନା ଦାନ୍ତ ଘଷିନି। ଯଉ ତାପରେ କଣ ହେଲା ନା କିଛି ସମୟ ପରେ ପୁଣି ଟିକେ ଶୋଇପଡିଥିଲି କହିଲେ ଖାଇବାକୁ ହେଇ ହେଲା। ଇଏ ମିଛରେ କହିଦେଲେ ଦାନ୍ତ ଘଷିଚି ବୋଲି। ତାପରେ ସେ ଖାଇବାକୁ ଦେଲା ଖାଇଦେଲି। ଖାଇଦେଇ ସାରିଲା ପରେ ଟିକେ ସମୟ ଗଲା ଅଧଘଣ୍ଟା ଖଣ୍ଡେ ପୁଣି ଭୋକ କଲା। ଇଟିଲି ଆଉ ପୁରୀ ଖାଇଲିି ପଦାରେ ଯାଇଁ। ଖାଇସାରିଲା ପରେ ପୁଣି ଘରକୁ ଆସିଲି। ହଁ ଦୋକାନ ରେ ଖାଇସାରିଲା ପରେ। ଯୋ ଆମ ଘର ଗୋଟେ ଛୁଆଟା ଥିଲା ସିଏ ମନା କଲା ତା ପାଇଁ ଆଣିବାକୁ ଇଏ ରାଗରେ ମନା କରିଦେଲା ବୋଲି ମୁଁ ଆଣିଲିନି। ତାପରେ ସେ ରାଗିଲା ଘରେ ଆସିକି। ରାଗି ସାରିଲା ପରେ ତାର ମୁଁ ଟିକେ ବୁଲିବାକୁ ଗଲୁ। ବୁଲିବାକୁ ଯାଇ ସାରିଲା ପରେ ହେଠୁ ଲଙ୍କା ଚପ୍ ଖାଇଲି ଆଉ କଟଲେଟ୍ ଖାଇଲୁ। ସେଉ ରଜ ଯୋଉ ଉତ୍ସବ ଯୋଉଠି ହଉଥିଲା ଏମତି ଖାଇ ଦେଇଥିଲି। ଖାଇ ସାରିଲା ପରେ ଯୋଉ ସେଠୁ ସରିଲା ପରେ ତାପରେ ଟିକେ ବର୍ଷା ପକେଇଲା ସେଇଥିପାଇଁ ଟିକେ ଅଟକି ଗଲୁ। ଟିକେ ବେଶୀ ପରିମାଣ ରେ ଖାଇ ହେଇଗଲା। ଖାଇ ହେଇ ସାରିଲା ପରେ ତାପରେ ଗଲୁ ଗଲୁ ଆମେ ଏଠିକି କଣ ସେଟା କୁହନ୍ତି ଟାଉନ୍ ସ୍ଵିଟସ୍। ଗୋଟେ ମିଠା ଦୋକାନ କାନ ଅଛି। ସେଠିକି ଗଲୁ ଯାଇସାରିଲା ପରେ ସେଠି ମୁଁ କହିଲି କହିଲି ଭୋକ ଲାଗୁଚି ଖାଇଦେଇକି ପଳେଇବା। ମତେ କହିଲା ନା ଘରକୁ ନେଇଯିବା। ଘରକୁ ନେଇ ସାରିଲା ପରେ ହେଠୁ ଗଲୁ ଯାଇଁକି କୁହନା ବା ପଦାରେ ବସିଲା। ମୁଁ କହିଲି ହଉ ପଦାରେ ବସ ମୁଁ ଯାଉଚି ଖାଇ ଦେଇକି ପଳେଇ ଆସିବି। ନଖା ତୁ। ଗଲି ଯାଇଁକି ଯୋଉ ପୁଣି ମୋ ସାଙ୍ଗରେ ପଛେ ପଛେ ଗଲା ଯାଇଁକି ବିରିୟାନୀ ଗୋଟେ ଆଣିଲୁ ତା ସାଙ୍ଗରେ କାକରା ଦିଟା ଆଣିଲୁ। ଆଉ ହଉଚି ସିଙ୍ଗଡା ଦିଟା, ଆ ଭେଜିଟେବୁଲ ଚପ୍ ଦିଟା। ଏଇ ଗୁଡା ସବୁ ଆଣିଥିଲୁ। ଆଣି ସାରିଲା ପରେ ଘରକୁ ଯୋଉ ଆସି ସାରିଲା ପରେ ସେଠି କହୁଥିଲା ଯୋଉ ନେଇଯିବା ବୋଲି ଘରେ ଖାଇଦବା। ଘରକୁ ଆସି ସାରିଲା ପରେ କହିଲା ତାକୁ ରଖିଥିବା ସନ୍ଧ୍ୟାଳୁ ଖାଇବା ତା କଣ କଲା ନା ମତେ ପ୍ରବଳ ରାଗ ଚିଡିଲା ତାପରେ ଯେମିତି ହଁ ସେଠୁ ଆସି ସେ ଥୁ ଆଣି ସାରିଲା ପରେ ତାପରେ ଗୋଟେ ଗ୍ରୋସରୀ ଦୋକାନ କୁ ଆସିଲୁ ଗ୍ରୋସରୀ ଦୋକାନ କୁ ଆସିଲା ପରେ ଆର କଣ କିଣା କିିଣିଥିଲା କାଜୁ ବିସ୍କୁଟ। ଆଉ ହଉଛି କସ୍ତୁରୀ ଛତୁଆ ଆଉ ଖଜୁରୀ ଆମ୍ବ କଦଳୀ ଏଗୁଡା ସବୁ କିଣିଲା। ସାରିଲା ପରେ ତା ଯୋଉ
ସବୁ ଆମ୍ବ କଦଳୀ ମିଳେ?
ନା ଆମ୍ବ କଦଳି ଟା ଅଲଗା ଦୋକାନରୁ ଆଣିଲା। ସେଠୁ ଆଣି ସାରିଲା ପରେ ଗ୍ରୋସରି ଦୋକାନ ଆଣିଲା ରନ୍ଥନା ଦୋକାନ ଜଣେ ଅଛନ୍ତି। ହେଲା ସେ ଦୋକାନ କୁ ଆସିଲା ଆମ ସେଠି ଆସିସାରିଲା ପରେ ସେଠି ସବୁ ଖଜୁରୀ ଖଜୁରୀ ଗୋଟେ ଆଣିଲା ତାପରେ ଯୋଉ କାଜୁ ବିସ୍କୁଟ ଆଣିଲା। ହ ହଉଛି କସ୍ତୁରୀ ଛତୁଆ ଆଉ ସବୁ ଘର ଗ୍ରୋସରୀ ଜିନିଷ। କୁରକୁରି ଫୁରକୁରି ଚିପ୍ସ ଫିପ୍ସ ତାକୁ ଘରକୁ ଆଣିଲା ଘରକୁ ଆଣି ସାରିଲା ପରେ ଯୋଉ ଏଇ ଘରେ ରହିଲେ ଘରେ ରହି ସାରିଲା ପରେ ତାକୁ ସବୁ ଯୋ ସେଲବରେ ଘରକୁ ଆସି ସରିଲାପରେ ହ ଯୋଉ ତାକୁ ମୁଁ କହିଲି ଘରେ ଯାଇକି ଖାଇବା। କହିଦେଲା ସନ୍ଧ୍ୟା ବେଳକୁ ରଖିବା ଖାଇବାନାଇ ତ ମତେ ପ୍ରବଳ ରାଗ ଚିଡିଲା। ମୁଁ କହିଲି ତୁ ଖା ନ ଖା ମୁ ଖାଇଦବି। ଜଉ ଖାଇଦେଲି ଖାଇଦେଇ ସାରିଲା ପରେ ସେଗୁଡା ସବୁ ଖାଇଲି ଖାଇସାରିଲା ପରେ ଯଉ ବିରିୟାନୀ ଟା ରଖି ଦେଇଥିଲୁ ବିରିୟାନୀ ଟା ଆ ସେ ହେଇଗଲା। ଯୋଉ ମୁଁ ଖାଇ ଦେଇଥିଲି ବିରିୟାନୁ ଯୋଉ ଗାଧୁଆବେଳେ। ହଁ ଯୋଉ ଭାତ ଖାଇଥିଲି ତା ଟିକେ ବିରିୟାନୀ ଖାଇ ଦେଇଥିଲି। ସିଏ ରଖିଦେଇଥିଲା ସନ୍ଧ୍ୟାବେଳୁ ଖାଇଲା। ଜୋ ତାପରେ କଣ ଟିକେ ଖରାପ ହେଇଥିଲା ଅଳ୍ପ ଖାଇଲା ଆଉ ଖାଇଲାନି।
ତମେ ତାହେଲେ ବିରିୟାନୀ ଖରା ବେଳରୁ କାମ ସବୁ ସାରି ଦେଇଛ।
ହଁ ମୁଁ ପ୍ରାୟ ପଦାରେ ପଦାରେ ବିରିୟାନୀ ମୁଁ ବେଶୀ ଯୋଉ ଖାଏନି ଘରେ କରିକି ଖାଏ ଆଉ।
ଓହୋ ଗୋଟେ କଥା ପଚାରିବି?
ହଁ କୁହ।
ତମେ ସକାଳୁ ଏତେ ସବୁ ଖାଉଛ। ହ ସବୁ ଖାଉଛ ତ ପେଟରେ ସବୁ ଜାଗା ଧରୁଛ ତମର।
ହଁ ଜାଗା ଧରୁଛି ତ। ତାହେଲେ ନ ଧରିବ ଖାଇବାନି ଏଇଏ ଯୋଉ ବର୍ଷା ଦିନିଆ ମତେ ଟିକେ ବେଶୀ ଭୋକ କରେ ଘରେ ରହିଲେ।
ଓହୋ ବର୍ଷା ଦିନ ତ ବୁଲି ହବନି ପଦାରେ ତମେ ଗୋଟେ କାମ କରୁନ ଏ ଟେ ଖାଇବା ଅପେକ୍ଷା ଛତା ଧରିକି ନହେଲେ ବୁଲ।
ଘରେ ବା ଛାଡୁନାହାନ୍ତି। ଘରେ ଛାଡିଥିଲେ ମୁଁ ତ ବୁଲିବାକୁ ମତେ ବହୁତ ଭଲ ଲାଗେ। ଘ ଘରେ ଛାଡିବା ଅପେକ୍ଷା ଆମର ଘରେ ଛାଡିଲେ ପୋ ତ ସାଙ୍ଗମାନଙ୍କୁ ଛାଡିବେନି ସାଙ୍ଗ ମାନଙ୍କୁ ଛାଡିଲେ ମତେ ଛାଡିବେନି। କ ପ୍ରୋବଲେମ୍ ହବ ପୁଣି ମୁଁ ସନ୍ଧ୍ୟାବେଳିଆ ବୁଲିବାକୁ ଗଲେ ଯୋଉ ପୁରା ବୁଲି ନଥିବି ଆମ ଘରେ ଗୋଟେ ଜନ୍ତୁ ଅଛି ସେ ସବୁବେଳେ ହଁ ଯାଉ ଫୋନ କରି ମତେ ଡାକିବ ସବୁବେଳେ ଅଶୁବିଧା କରିବା ମୁଁ ବୁଲି ପାରିବିନି ଅଧାରୁ ଆସିବି। ଗାଡ଼ି ନେଇକି ଗଲେ ଅସୁବିଧା ସାଇକେଲ୍ ରେ ନେଇ ଗଲେ ବି ଅସୁବିଧା।
ଆ ତମେ ତାହଲେ ପୁରା ସାଙ୍ଗମାନଙ୍କ ସହିତ ଜଡ଼ିତ ନା କଣ? ସାଙ୍ଗମାନେ ଯେତେବେଳେ ତମକୁ ଡାକିବେ ବୁଲିବାକୁ ଯାଉ ସେତେବେଳେ ଯିବ ଆଉ ତାପରେ ପୁଣି ଆସିକି ଘରେ ବସ ନା କଣ?
ହଁ।
ଆଉ ଘର ଲୋକ ମାନଙ୍କର କାମ ଯୋଉ ସବୁ ବରାଦ କରନ୍ତି ଆଉ ସେଗୁଡ଼ା ତମେ କର ନା ଘେରେ?
ହଁ ସବୁ କରେ ସବୁ କହିସାରିକି ଜଉ ଲାଷ୍ଟ କୁ ଗାଳି ଖାଏ ଆଉ।
ଓହୋ। ସେମିତି ତ ସବୁ କୁହାଯାଏନି ତାପରେ ତମେ ବି ଯୋଉ ପ୍ରକାରର ଖାଦ୍ୟ ଖାଉଚ ମାନେ ଲୋକମାନେ ବହୁତ ଆଗ୍ରହର ସହିତ ଆପଣଙ୍କୁ ଗାଳି କରିପାରନ୍ତି। କିନ୍ତୁ ଯଥେଷ୍ଟ ଚେଷ୍ଟା କରନ୍ତୁ ଟିକେ ମାନେ କମ ଖା ଖାଦ୍ୟ ଖାଇବା ପାଇଁ ଆଉ ତ ଆଜିିକାଲି ଅଧିକା ଖାଦ୍ୟ ଖାଇବା ଆପ ଏବେଟା ଶରୀର ଅପେକ୍ଷା ଆସୁସ୍ତିକର। ଆଉ ଆପଣ ଖାଦ୍ୟ ବି ଖାଇବେ ପୁଣି ତା ସହିତ ମେଡିକାଲ ବି ଯିବେ। ଆମେ ଇଆଡୁ ଇଏ ହବ ବାହାର ଖାଦ୍ୟ ହଁ ସବୁ ଖାଇକି ତାପରେ ଯାଇକି ସେଗୁଡ଼ା ସବୁ ଯାଇକି ଜିମ୍ ଗଲେ ତାର କିଛି ତ ଆଉ ମାନେ ଲାଭ ନାହିଁ ନା ଜିମ୍ ର ବେକାର ପଇସା ବାହାର ଖାଇବାର ବେକାର ପଇସା ସେଡ଼ା ସବୁ କୋଉମାନେ ଦେବେ ଘର ଲୋକ ଦେବେ ନା କଣ?
ନା ନା ମୁଁ କ ଯୋଉ ଖାଇବା ପାଇଁ ଖାଇବା ଏପଟ ସେପଟ ପାଇଁ ମୁଁ ଆଜି ପର୍ଯ୍ୟନ୍ତ ଥରେ ହେଲେ ଯୋଉ ମେଡିକାଲ୍ ଯାଇନି। ତେଣୁ ମୋର ଚଳି ଯାଉଛି ଖାଉଛି ଆଉ କୋଉ ଦିନ ଗଲେ ତାପରେ ଆଉ ଖାଇବା ଛାଡ଼ିଦବା ଆଉ
ଓ ଏମିତି କଥା ତାହେଲେ
ହଁ। ତମର କଣ ତମର ତ ମତେ ଲାଗୁଛି ତମ କଥାରେ ଲାଗୁଛି ତମେ ଯେତିକି ସତର୍କ ତମର ଅ ଯୋଉ ତମେ କୋଉଠି ମେଡିକାଲ ଯୋଉ ଖାଇବା ପିଇବାରେ ଅ ଦେହ ଖରାପ ହଉଥିବ ବେଶୀ ଥର ମେଡିକାଲ ଯାଉଥିଲା ଭଳିଆ ଲାଗୁଛି।
ମାନେ ସବୁ ଜିନିଷ ଯୋଉଟା ଲାଗେ ଆମକୁ ସେଇଟା ତ ସତ ହେଇନଥାଏ। ଅ ତେଣୁ କରିକି ଯେଣୁ ମୁଁ ବେଶୀ ସମୟ ମେଡିକାଲ ଯାଏ କିନ୍ତୁ ମାନେ ନିଜ ପାଇଁ ଅ କମ୍ ଲୋକଙ୍କ ପାଇଁ ଅଧିକା ଯାଏ। ଆଉ ତଥାପି ଯାଏ ମେଡିକାଲ ଯାଏ ବୁଲ ବେଳେ ବେଳେ ସୁ ଯା କାମ ପଡ଼େ ମେଡ଼ିକାଲ ଯାଏ। ଆଉ ଦେହ ଖରାପ ପାଇଁ ବେଳେ ବେଳେ ଯାଏ ଆଉ ସ ଅସୁସ୍ଥ ହେଲେ ଯିବାକୁ ତ ପଡ଼େ ସେମିତି ନୁହେଁ କି ମେଡିକାଲ ଯିବେ ନି ଘରେ ଭଲ ହେଇଯିବେ ସେମିତି ତେଣୁ ଖାଇବାଟାକୁ ଆମକୁ ଇଏ କରିବ ଏତେ ଖାଇଲେ କାାରି ସେ ଏକାଥରେ ଯେ ମାନେ ମେଡିକାଲ ଖାଲି କଣ ଯିବ ପେଟ ବାହାରି ପଡ଼ିବ। ଯେମିତି ଲୋକମାନେ ଆଜିକାଲି ସବ ପୁରା ଦେଖା ଯାଉଛନ୍ତି ଯେମିତି ଅଳ୍ପ ବୟସରୁ ଯେମତି ମାନେ ବହୁତ ଅଧିକା ବୟସ ଭଳିଆ ଦେଖା ଯାଉଛନ୍ତି। ହାଇଟ୍ ବଢୁନି ଲୋକ ମାନଙ୍କର
ତମ ୱେଟ୍ କେତେ?
ୱେଟ ମୁଁ ମାପିନି ବହୁତ ଦିନ ହେଲାଣି, ତମର କେତେ ୱେଟ?
ତଥାପି କେତେ ହବ?
ହଉ ମୁଁ ତାହେଲେ ପରବର୍ତ୍ତୀ କଲରେ ମୁଁ ଓଜନ ହେଇକି ମାପିକି ଆପଣଙ୍କୁ ବତେଇବି ଆଉ।
ଓହୋ।
ହଉ ରଖୁଛି।